ଏମିତି କଣ ସୋ କରୁ
କଣ କଣ ସୋ କରୁଛି
ମାନେ ମାନେ ଟାଇମ ମାନେ ଏମତି ଅଟକିକି ରହିଛି ହଁ ହଁ ଠିକ ହେଲା ଠିକ ହେଲା ହଁ ହଁ ଠିକ ହେଲା ଠିକ ହଁ ଠିକ ହେଲା
ଠିକ୍ ହେଲା ନା
ହୁଁ
ହଁ କହନ୍ତୁ ପୂଜା
ଆକ୍ଚୁଲି ଏଇଟା ମୋ ରିଏଲ ନେମ୍ ମାନେ ଡାକ ନାଁ ଟା
ଜାଣିଲି ଜାଣିଲି ମୁଁ ଭାବିଲି କି ଅଧା ନା କେମିତି ଅଛି ହାଲୋ ହାଲୋ ହାଲୋ